ହାଲୋ।
ହେଲୋ। ଆ ହଁ ସାଙ୍ଗ କହ। ଏଇ ଟିକେ ବୁଲୁଚି ଆଉ। ଆଉ ତୁ କଣ କର ଚୁ
ଚି। ଆଉ ମୋ କଥା ଶୁଭୁଚି
କଣ ସେଠୁ ସାଉଣ୍ଡ ଶୁଭୁଚି? କଣ୍ଟେ ସାଉଣ୍ଡ ଶୁଭୁଚି?
ହ ରହ ଆଉ ଖାଇପିଇ ସାଇଲୁଣି?
ହଁ ଏ ଖାଇ ପିଇକି ଆସିଚି ଟିକେ ଏଇ ଗଛ ତଳେ ବସିବା ପାଇଁ ତ ଖରା ହୋଉଚି ବୋହୁତ ଜୋରସେ। ତ ମୁଁ ପଳେଇ ଆସିଚି ଟିକେ ଇଆଡ଼େ ଆଉ।
ଭଲ। କଁ ଖାଇଥିଲୁ?
ଭାତ ମାଛ ଏଇନା ସାଙ୍ଗେ ସାଙ୍ଗେ ଖାଇଚି ଆଉ। ଆଉ ତୁ କଣ ଖାଇଚୁ?
ହଁ ମୁଁ ବି ଭାତ ଖାଇଥିଲି ଭାତ ଡାଲି ଭଜା ଖାଇଥିଲି।
ଅଁ ହଁ। ଆଉ ଦେହପା ସବୁ ଭଲ!
ହଁ ଦେହ ପା ମୋର ସବୁ ଭଲ ଅଛି। ତୁ କେମିତି ଅଛୁ?
ମୁଁ ବି ବୋହୁତ ଭଲ ଅଛି।
ଆଉ କଣ କହ ସାଙ୍ଗ।
ଆଉ ମୁଁ କଣ ଶୁଣିଲି ତମ ଗାଁରେ ଖୁଦୁରୁକୁଣୀ ଓଷା ବୋହୁତ ଧୁମଧାମର ସହିତ ପାଳନ କର।
ହଁ ଖୁଦୁରୁକୁଣୀ ପା ବୋହୁତ ଧୁମଧାମରେ ବୋହୁତ ପାଳନ ହରା କରାଯାଏ। ତ ଆମର ଖୁଦୁରୁକୁଣୀ ସବୁ ଛୁଆ ଏକାଠି ହୋଉ ସଂଘ ବସାଉ ଭଲ ମିଟିଙ୍ଗ କରୁ। ତମର କେନ୍ତି ହୋଉଚି କହ।
ଆମର ବି ବୋହୁ ଧୁମ୍ ଧୁମ୍ ଧାମ ସବୁ ପାଳନ କରାଯାଏ ଆଉ ଖୁଦୁରୁକୁଣୀ ଓଷା ସାଧାରଣତଃ ଭାଦ୍ରବ ମାସରେ ପଡ଼େ ଆଉ ପ୍ରଥମ ରବିବାରୁ ଆରମ୍ଭ କରିକି ଶେଷ ରବିବାର ପର୍ଯ୍ୟନ୍ତ ସମସ୍ତେ କୁଆଁରୀ ଝିଅମାନେ ପାଳନ କରନ୍ତି ଖୁଦୁରୁକୁଣୀ ଓଷା ହଁ ପ୍ରଥମେ ସକାଳୁ ଉଠିକି ଅ ପ୍ରଥମେ ଫୁଲ ତୋଳିବାକୁ ଯାଆନ୍ତି ଅ ଫୁଲ ତୋଳିକି ଆସିଲା ପରେ ସକାଳୁ ସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧନ୍ତି ତାପରେ ଘରେ ଯୋଉ ଜାଗାରେ ପୂଜା କରାଯାଏ ସେ ସ୍ଥାନ କୁ ଅ ସଫା କରି ଝୋଟି ଚିତା ଦିଅନ୍ତି ଆଉ ତାପରେ ଖୁଦୁରୁକୁଣୀ ରେ ବି ମା ମଙ୍ଗଳାଙ୍କୁ ସ୍ଥାପନ କରନ୍ତି ତାପରେ ଫୁଲ ଚନ୍ଦନ ଧୂପ ଦୀପ ଫଳ ଖଇ ନଡ଼ିଆ କଦଳୀ ଆଦି ଅର୍ପଣ କରନ୍ତି ତାପରେ ମା ଙ୍କୁ ପ୍ରଣାମ କରି ସେ ସୌଭାଗ୍ୟ ପାଇଁ ପ୍ରାର୍ଥନା କରନ୍ତି ଶେଷ ରବିବାର ଦିନ ତାପରେ ବ୍ରତ ଉଦ୍ଧାପନ କରନ୍ତି ବ୍ରତ ସମାପ୍ତ କରି ସାରିଲା ପରେ ଝିଅମାନେ ପ୍ରତି ସମାପ୍ତ କଲା ପରେ ମୁଖ୍ୟ ଥାଏ କୁଆଁରୀ ଝିଅ ମାନେ ଏଇ ଓଷା କୁ ପୁରା ଆଗରୁ ଅନେଇଥାନ୍ତି ତାପରେ ଆମ ଆଡେ ସେ ସେଇ ଦିନ ରାତିରେ ସବୁ ଝିଅ ମାନେ ଏକାଠି ହେଇକି ଆ ରାତିରେ ପ୍ରଥମେ ମେହେନ୍ଦୀ ଲଗାନ୍ତି। ତାପରେ ବିଭିନ୍ନ ପ୍ର ପ୍ରକାରର ନୂଆ ସବୁ ଯୋଉ ବସ୍ତ୍ର କିଣିଥାନ୍ତି ତାପରେ ତାକୁ ସବୁ ମାନେ ବ ଆଲୋଚନା କରନ୍ତି କାଲି କି କେମିତି କୋଉ ଭାବରେ ସଜବାଜ ହବ ଏମିତି ଆମର ସବୁ କରନ୍ତି ଆଉ। ଆଉ ସାଙ୍ଗ ତମ ଆଡେ କେମିତି କଣ ପାଳନ କରାଯାଏ ତୁ ଟିକେ କହ?
ଆମ ଆଡେ ହଉଛି ଖୁଦୁରୁକୁଣୀ ଯେହେତୁ ମାନେ ଯେ ଯେହେତୁ ପାଞ୍ଚ ପାଳି ହୁଏ ତ ଆମର ଯାହେଲେ ମାସଟା ମାସଟେ ହୁଏ ତ ଖୁଦୁରୁକୁଣୀ ଆମର ପ୍ରତି ମାସରେ ରବିବାର ଯେତେଟା ରବିବାର ପାଞ୍ଚଟା ରବିବାର ପଡ଼େ ତ ପାଞ୍ଚଟା ରବିବାର ଖୁଦୁରୁକୁଣୀ ଓଷା କରୁ ତ ଆମର ଚାରି ପାଳି ପର୍ଯ୍ୟନ୍ତ ତ ଆମର ଛୋଟ ମୂର୍ତ୍ତି ଆଣିକି ପୂଜା କରୁ ତ ଛୋଟ ମୂର୍ତ୍ତି ଆଣିକି ପୂଜା କରୁ ତ ଚାରିପାଳି ଆମେ ଯୋଉଦିନ ଚାରିପାଳି ସରିବ ତା ସୋମବାର ଦିନ ବିସର୍ଜନ କରିଦଉ ବିସର୍ଜନ କରିକି ନେଇ ଠାକୁରଙ୍କୁ ଉଭେଇ ଦଉ ପାଣିରେ ତ ସେଇଠୁ ଆମର ମୂର୍ତ୍ତି ପାଞ୍ଚ ପାଳି କି ବଡ ମୂର୍ତ୍ତ ମୂର୍ତ୍ତି ତିଆରି କରୁ ତ ଯେତେବେଳେ ବଡ ମୂର୍ତ୍ତି ଆମେ ତିଆରି କରୁ ସେଇ ଟାଇମରେ ଆମର ମିସ୍ତ୍ରୀ ଆସନ୍ତି ତ ତାଙ୍କ ପାଇଁ ମାନେ ତାଙ୍କୁ ପୁଣି ଆମେ ପଇସା ଦଉ ମାନେ ସେ ଜାଣିଲେ ତିଆରି କରିବେ ଯାହାଲେ ପଇସା ନେବେ ନା ତ ନଉ ଆମେ ଯେତେ ସବୁ ଆଦାୟ କରିଥାଉ ତ ସେଇ ଅନୁ ଆମେ ମୂର୍ତ୍ତି ତିଆରି କରୁ ଭୋଗରାଗ ଆମେ ସବୁ ମାନେ ଭୋଗରାଗ ସବୁ ଝିଅ ମାନେ ଯାଇକି ଆମେ ବଜାରୁ କିଣିକି ଆଣୁ ତ ଆମେ ଏମିତି ହୁଏ ଲାଷ୍ଟ ପାଳି ସବୁ ଆମ ଝିଅ ମାନେ ତ ଯାଇ ବର୍ଷକୁ ଥରେ ଖୁଦୁରୁକୁଣୀ ତ ଆମର ଯାହାଲେ ଶାଢୀ ପିନ୍ଧୁ ସମସ୍ତେ ତ ଦିନରେ ଡ୍ରେସ ପିନ୍ଧୁ ରାତିରେ ଶାଢୀ ପିନ୍ଧୁ ଉଁ ତାପରେ ହଉଛି ଆମର ସବୁ ଦାୟିତ୍ୱ ନେଇଥାନ୍ତି ସମସ୍ତେ ନା ତ ଯେହେତୁ ଓଷା ହଉଛି ତ ଗୋଟେ ଛୁଆ ସବୁ ପୂଜା ବିଷୟରେ ଦାୟିତ୍ଵ ନେଇପାରିବନି ତ ଯାହାହଲେ ବି ଯାହାହେଲେ ବି ଯୋଉ ସମସ୍ତଙ୍କୁ କିଛି ଦାୟିତ୍ୱ ଦିଆହେଇଥିବ ଦାୟିତ୍ଵ ମାନେ ଜଣେ ଯଦି ଫୁଲ ତୋଳିବା ପାଇଁ ଦାୟିତ୍ୱ ଦିଆ ହେଇଥିବ ତ ଆଉ ଜଣଙ୍କୁ ଦିଆହବ ଯୋଉ କି ଭୋଗରାଗ ମାନେ ମାନେ କଥା ବୁଝିବା ପାଇଁ ତ ଆଉ କିଏ ମାନେ ସଜାସଜି ଆମର ବାକିୟା ପାଇଁ ଏମିତି ବହୁତ କିଛି ଆଦି ଆମର ଝିଅ ମାନଙ୍କର ମାନେ ଦାୟିତ୍ୱ ଦିଆହେଇଥାଏ ତ ଆମେ ସବୁ ଏମିତି ଖୁଦୁରୁକୁଣୀ ଓଷା କରୁ ତ ଖୁଦୁରୁକୁଣୀ ଯେହେତୁ ଗୋଟେ ମାନେ ପୂଜା ତ ମଙ୍ଗଳା ତ ମଙ୍ଗଳାଙ୍କୁ ପୂଜା କରାଯାଏ ତ ଆମର ପାଞ୍ଚ ପାଳି ଦିନ ଆମର କାହିଁକି ବହୁତ ଲେଟ ରେ ଦିନ ପୂଜା ହୁଏ ତ କାହାର ବାରଟା ଗୋଟେ ସହିତ ଆମର ଦିଟା ଆମର ତିନଟା ଚାର ପୂଜା ସରେ କାହିଁକି ନା ଆମର ରାତିରେ ମାନେ ଖୁଦୁରୁକୁଣୀ ମାନେ ପୂର୍ବ ଦିନ ଯୋଉ ଥାଏ ଯୋଉ ଆମର ଶନିବାର ଶନିବାର ଦିନ ଆମର ଯାହେଲେ ମାନେ ସବୁ ସଜା ସଜା ସଜି ସାରିବୁ ତ ସେଦିନ ଆମେ ରାତିରେ ବି ଘର ଧୋଇ ଦଉ ତାପରେ ବସିକି ଆମେ ମେହେନ୍ଦି ସବୁ ସବୁ ଝିଅ ମେ ଏକାଠି ମିଶିକି ମେହେନ୍ଦି ଲଗାଉ, ତାପରେ ହଉଛି ରାତି ବାରଟା ହେଲେ ଆମେ ଫୁଲ ତୋଳି ଯାଉ କୁହନ୍ତି ତ ଫୁଲ ଚୋର କରନ୍ ଚୋରଣୀ କୁହନ୍ତି ତ ଫୁଲ ଚୋରି କରିଯାଉ କାହିଁକି ନା ସକାଳୁ ଆଉ ଫୁଲ ମିଳେନି ନା ହଁ ପା ତ ଏମିତି ଯାଉ ଫୁଲ ଆଣିବା ପାଇଁ ତ ଆଣିକି ଆମେ ଶୋଇପଡୁ ତ ସକାଳୁ ଟିକେ ଟିକେ ଲେଟ୍ ରେ ବି ଉଠ ଉଠିବାକୁ ପଡେ ତ ଉଠିକି ଆମେ ମାଳମୂଳି ଗୁନ୍ଥୁ ସବୁ ବେଲ ପତ୍ର ଆଉ ଦୁବ ବରକୋଳି ପତ୍ର ଆଉ ଯାହାହେଲେ ତାଙ୍କ ଦାନ୍ତ କାଠି ମାନେ ମାଆଙ୍କର ଦାନ୍ତ କାଠି ଘସାଯାଏ ନା ତ ଦାନ୍ତ କାଠି ସବୁ ଆମେ ଏକାଠି କରି ରଖୁ ତାପରେ ସବୁ ଏତିକି କଲା ବେଳକୁ ଆମକୁ ଦଶଟା ସା ଏଗ ସାଢ଼େ ଏଗାରଟା ଦଶଟା ଏଗାରଟା ହେଇଯାଏ ତ ଟାଇମ ତାପରେ ସେଇ ସେହି ସମୟରେ ଆମେ ଯାଉ ଗାଧେଇ ପାଧେଇକି ସ୍ନାନ ସାରିକି ଗାଧୋଇ ଗାଧୋଇ ଗାଧୋଇଧୋଇ ଆସୁ ତ ଆସିକି ଆମର ଦିନ ପୂଜା କରୁ ଦିନ ପୂଜା କରିସାରିଲା ପରେ ତ ସରୁ ସରୁ ଦିଟା ତିନିଟା ହୁଏ ତ ଘରକୁ ଆସିକି ଆମର ଯାହାବି ଅରୁଆ ଅନ୍ନ କି ପରଟା କି ରୁଟି ଯାହାବି ହେଇଥାଉ ଖାଉ ତାପରେ ସନ୍ଧ୍ୟା ପାଇଁ ଆମେ ସବୁ ଶାଢୀ ଶୁଢା ପିନ୍ଧିକି ବାହାରୁ ତ ମୁଁ କେବ ମୁଁ କିନ୍ତୁ ଗୀତ ଗାଏ ତ ମାଙ୍କର ଯୋଉ ବହି ଗୀତ ଗାଏ ତ ଆଉ ଛୁଆ ସବୁ ଫଳ କାଟନ୍ତି କି ଜଣେ ପୂଜା କରନ୍ତି ତ ସରିଲା ପରେ ଦାଣ୍ଡରେ ଯାଉ ପଣା ଦଉ ତ ଏମିତି ସବୁ ସାରି ସାରିଲା ପରେ ଭୋଗ ଆମର ଯୋଉ ହେଇଥାଏ ତ ଭୋଗ ଗାଁ ଲୋକଙ୍କ ପାଇଁ ଆମର ହେଇଥାଏ ତ ଗାଁ ଲୋକ ଯାଇ ଘରେ ଘରେ ଯାଇକି ବାଣ୍ଟିକି ଆସୁ ଭୋଗ ତ ଆସିକି ଟିକେ ନାଚ ଗୀତ ତ ଯାହା ହେଲେ ନିଶ୍ଚୟ ହବ ନା ନାଚ ଗୀତ ହେଇସାରିଲା ପରେ ନାଚ ଗୀତ ସାରିକି ଆମେ ଘରକୁ ଆସିକି ପା ଯାହା ହେଇଥିବ ଖାଇଥଉ ଆମର ଖୁଦୁରୁକୁଣି ଏମିତି ହିଁ ଓଷା ପାଳନ କରାଯାଏ ଓ ତମର ଆଉ କିଛି କଣ ଅଧିକ ହୁଏ? କୁହ
ହଁ ଆମ ଆଡ଼େ ବି ଆହୁରି ବହୁତ କିଛି ହୁଏ ଅ ସମ ଝିଅ ମାନେ ଆମେ ଗୋଟ ଗୋଟେ ଦିନ ଆଗରୁ ମାନେ ଅ ଖୁଦୁରୁକୁଣି ଓଷା ପରଦିନ ଠାରୁ ଆମେ ସବୁ ଏକାଠି ରହୁ ମାନେ ଗୋଟେ ଜାଗାରେ ଆମେ ସବୁ ସାଙ୍ଗ ହେଇ ଶୋଉ ତାପରେ ତୁ ଯେମିତି କହିଲୁ ତମେ ଫୁଲ ତୋଳି ଯାଉ ଆମେ ବି ରାତି ଚାର ରୁ ଉଠିକି ମାନେ ଆମ ଗାଁ ପାଖ ପାଖରୁ କି ନହେଲେ ଆମ ସାହିରୁ ଆମେ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାରର ସବୁ ଫୁଲ ଆଣି ଉଠାଉ ଆଣି ସାରିଲା ପରେ ସବୁ ସଖାଳୁ ସବ୍ ସକାଳୁ ଅ ସେଇଠି ଫୁଲ ମାଙ୍କ ପାଇଁ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଫୁଲ ସବୁକୁ ମାଳ ମାଳ ତିଆରି କରାଯାଏ ତାପରେ ଯୋଉ ଜାଗାରେ ଆମର ଠାମା ମାନେ ଶେଷ ବାଳେ ଯ-ଉ ଜାଗାରେ ଆମର ଓଷା କରାଯିବ ସେଠି ମାଆଙ୍କର ସୋ ଆ ସବୁ ସଫା କରିକି ସେଠି ସବୁ ଲିପାଯାଏ। ତାପରେ ମାଙ୍କ ମୂର୍ତ୍ତି ଆଣିକି ସେଠି ସ୍ଥାପନ କରାଯାଏ। ତାପରେ ଆମେ ସବୁ ମିଶି ଇ ଯାଉ ଗାଧେଇ ଗାଧେଇକି ଗାଧେଇ ଗଲା ନଦୀରେ ମାଙ୍କ ନାଁରେ ଏକ ପୂଜା ହୁଏ ଯାହାଙ୍କର ନାଁ ହେଲା ବାଲୁଙ୍ଗା ପୂଜା। ତାପରେ ଆମେ ବାଲୁଙ୍ଗା ପୂଜା ସାରିଲା ପରେ ତ ସବୁ ଘରୁକୁ ଆସୁ ଘରୁକୁ ଆସିଲା ପରେ ସମସ୍ତେ ଅ ବସ୍ତ୍ର ପିନ୍ଧିକି ମାଙ୍କର ଯାହା ଭୋଗ ଲାଗେ ମାନେ ଯେମତି କାକୁଡ଼ି ନଡ଼ିଆ ଆ ଧୂପ ସିନ୍ଦୁର ଏମିତି ଆଦି ମାନେ ସବୁ ଜିନିଷ ପତ୍ର ନେଇକି ଆମେ ସବୁ ପୁଣି ସେଠିକି ଯାଉ। ଆଉ ସେଠିକି ଗଲା ପରେ ତାପରେ ସେଠୁ ଆମର ଦିନରେ ଗୋଟେ ପୂଜା ହେଇଥାଏ ମାଆଙ୍କର। ଅ ପୂଜା ସରିଲା ପରେ ପୁଣି ଆମ ଘରୁକୁ ଆସୁ ତାପରେ ସନ୍ଧ୍ୟା ସମୟରେ ପୁଣି ସେଠି ଯାଇକି ଏକତ୍ରି ତ ହୋଉ ସବୁ ଅବିବାହିତ ଝିଅ ମାନେ ତାପରେ ଅ ସନ୍ଧ୍ୟା ସମୟରେ ଏକତ୍ରିତ ହେଲା ପରେ ସେଠି ଗୋଟେ ସନ୍ଧ୍ୟା ଆଳତି କରାଯାଏ ମାଙ୍କର। ସନ୍ଧ୍ୟା ଆଳତି ସରିଲା ପରେ ଅ ପୁଣି ସମସ୍ତେ ଘରୁକୁ ଆସନ୍ତି ତାପରେ ଯାହା ଯା ମାନେ ଅ ତାପରେ ଯିଏ ଯାହା ପ୍ରସାଦ ମାନେ ଖାଇବା କଥା ଯୋଉ ଦିନ ସାରା ଯୋଉ ଓପାସ କରିଥାନ୍ତି ନାଁ ତାପରେ ଆସିକି ସେମାନେ କିଛି ଗ୍ରହଣ କରିଥାନ୍ତି ମାନେ ସାତ୍ଵିକ ଭୋଜନ ଯେମିତି କିି ଅ ଅ ମାନେ ଦହି କି ଦହି ପୁରୀ ଉପମା ଏନ୍ତି ସେ ଯାହାର ଯହା ହେଇଥିବ ସେ ଆସିକି ସେଇଟା ଖାଆନ୍ତି। ତାପରେ ଫୁଣି ଆମେ ରାତିରେ ପୁଣି ସବୁ ଝିଅମାନେ ପୁଣି ସଜବାଜ ହେଇ ଶାଢୀ ପିନ୍ଧି ସମସ୍ତ ପୁଣି ଏକତ୍ରିତ ହୋଇ ଉଁ ପୁଣି ବିଭିନ୍ନ ପ୍ରକାରର ଭୋଗ ଆଉ ଅ ଗୋଟେ ସେଠି ମାଙ୍କର ଗୋଟେ ଲାଗେ ଅ ଖୁଦ ଭୋଗ ବୋଲି ଗୋଟେ ଲାଗେ ସେ ସେଟା ବି ନେଇକି ଆମେ ସବୁ ସେଠିକି ଯାଉ। ଆ ଯାଇସାରିଲା ପରେ ସମସ୍ତେ ଏକାଠି ହେଇସାରିଲା ପରେ ପୁଣି ମାଆଙ୍କର ଆଉଥରେ ଧୁମଧାମର ସହିତ ପୁରା ରା ରାତ୍ରି ପୂଜା ମାନେ ଯୋଉଟା ଶେଷ ପୂଜା ଆଉ ମାନେ ଯେଉଟା ମେଁ ତାଙ୍କର ଯୋଉଟା ମୁଖ୍ୟ ପୂଜା ସେଟା ଆମର ସେଇଠି ସମାପ୍ତ ହୁଏ। ସମାପ୍ତ ହେଇସାରିଲା ପରେ ଅଁ ତାପରେ ଆମେ ସବୁ ସେଠି ପୂଜା ସାରିଲା ପରେ ସବୁ ମାନେ ଏକତ୍ରିତ ହେଇକି ରହୁ ଆଉ ଉଁ ତାପରେ ନାଚ ଗୀତର ବି ସେଠି ଆୟୋଜନ ଥାଏ। ଅ ତାପରେ ପୂଜା ସରିଲା ପରେ ଆମେ ସବୁ ସେଠି ବସିକି ନାଚ ଗୀତ ବି କରୁ ନାଚ ଗୀ ତ କରିସାଇଲା ପରେ ତାପରେ ସମସ୍ତେ ନିଜ ନିଜ ଘରୁକୁ ଆସୁ। ଘରୁକୁ ଆସି ସାରିଲା ପରେ ତାପରେ ମା ତାପରେ ପୁଣି ଥରେ ସଖାଳୁ ଯାଇକି ପୁଣି ଆଉଥରେ ମାଙ୍କର ଶେଷ ପୂଜା ସାରିକି ତାପରେ ସ୍ ମା ମାନେ ମାଙ୍କ ପୂଜା ସମାପ୍ତ ହୋଇଯାଏ। ତାପରେ ଅ ମାଙ୍କର ବିସର୍ଜନ ଆମେ କରିଦେଇକି ତାପରେ ହେଟୁ ମାନେ ସଅଳରେ ସାରି ଦେଇଥାଉ ଆଉ। ଦି ତିନି ଦିନି ପରେ ଆମର ପ୍ରସେସନ ହୁଏ। ସେଇଠି ପ୍ରସେସନରେ ଆମେ ସବୁ ଝିଅମାନେ ନାଚନ୍ତି। ତାପରେ ମାଆଙ୍କୁ ନେଇକି ବିସର୍ଜନ କରିକି ଆସିଥାଉ। ଏମିତି ଆମ ଆଡ଼େ ପାଳନ କରାଯାଏ। ମୁଁ ତତେ ଫୋନ୍ କରିଥିଲି ଏଇଥିପାଇଁ ଯେ ତୁ ଏଥର ଆମ ଗାଁକୁ ଆସିଲେ ମତେ ବୋହୁତ ଟିକେ ଖୁସି ଲାଗି ରୁ ତୁ ଚେଷ୍ଟା କରିବୁ ଟିକେ ଆମ ଗାଁକୁ ଆସିବୁ ବୋଲି।
ହଁ ତମେ ଯିଏ ହେନେ ଡାକୁଚ ମୁଁ ନିଶ୍ଚୟ ଯିବି ତ ମତେ ଏବେ ବୋହୁତ ଖୁସି ଲାଗିଲା ତମ ଗାଁରେ ଏମିତି ବୋହୁତ ସୁନ୍ଦର ଭାବରେ ମାନେ ମାଙ୍କର ପୂଜା ହୋଉଚି। ତ ହଉ ତୁ ଯେହେତୁ ମତେ ଡାକିଲୁ ତ ମନା କରିପାରିବିନି ଯୁହାର ହେନେ ଠାକୁରଙ୍କ କାମ ତ ତୁ ସାଙ୍ଗଟେ ମାତେ ଡାକିଚୁ ତ ମନା କରିବୁନି। ତ ନିଶ୍ଚୟ ଯିବି ତୁ ବି କେବେ ବି ଆସିବୁ ତ ଆମ ଗାଁ ବି ଆମ ଗାଁରେ ବି ହୋଉଚି ମାନେ ଖୁଦୁରୁକୁଣୀ ଭଲରେ ତୁ ବି ଆସିବୁ ଦେଖିବୁ ତ ଯେହେତୁ ଡାକିଚୁ ମୁଁ ନିଶ୍ଚୟ ଯିବି।
ହୋଉ ସାଙ୍ଗ ତୋ କଥା ଶୁଣିକି ବୋହୁତ ଭଲ ଲାଗିଲା। ତୁ ଚେଷ୍ଟା କରିବୁ ଏଥର ଆମ ଗାଁକୁ ଆସିବାକୁ ମୁଁ ବି ଚେଷ୍ଟା କରିବି ଯଦି ହବ ଭଗବାନଙ୍କ ଦୟା ଯଦି ଥିବ ମୁଁ ତମ ଗାଁକୁ ନିଶ୍ଚୟ ଯିବି।
ହଁ ମୁଁ ନିଶ୍
ହଉ ତାହେଲେ ଏବେ ମୁଁ ଫୋନ ରଖୁଚି।